ହ୍ୟାଲୋ ହଁ।
ଆଚ୍ଛା ଏବେ ଆପଣ ଯଦି ଫ୍ରି ଥିବେ ଆମ ଟପିକ୍ ଉପରକୁ ଯିବା।
ହଁ।
ଆଜିର ଆମେ ଟପିକ୍ କୁ ରଖୁଛୁ ଜନ୍ମାଷ୍ଟମୀ। ଯୋଉଟା କି ଗୋଟେ ହିନ୍ଦୁ ନବବର୍ଷର ପାଳନ କରାଯାଏ, ହିନ୍ଦୁରେ ହିନ୍ଦୁ ଧର୍ମରେ ପାଳନ କରାଯାଏ। ଆଉ ଆଉ ଆକୁ ଅଧିକ ଗୁରୁତ୍ୱ ଆମ ଓଡ଼ିଆ ସଂସ୍କୃତିରେ ଦିଆଯାଏ। ସବ ତ ଜନ୍ମାଷ୍ଟମୀ ବିଷୟରେ ମୁଁ ଜାଣିବାକୁ ଚାହୁଁଛି ତ ଆପଣ ମାନେ କିଛି ଡିଟେଲ୍ସରେ କହିପାରିବେ?
ଜନ୍ମାଷ୍ଟମୀ।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
ତ ଦେଖନ୍ତୁ ଜନ୍ମାଷ୍ଟମୀ ହଉଚି
ହ କୁହନ୍ତୁ?
ହାଲୋ।
ହ୍ୟାଲୋ।
ସୁଭୁଚି?
ହଁ ସବୁଚି କୁହନ୍ତୁ?
ଝିଅ କଇ ଯିବ। ଜନ୍ମାଷ୍ଟମୀ ହୋଉଚି ଆମର କୃଷ୍ଣଙ୍କ ପର୍ବ ଯେମିତିକି କୃଷ୍ଣ ଜନ୍ମ ହେଇଥିଲେ। ସେଥିପାଇଁ ଜନ୍ମାଷ୍ଟମୀ ବୋଲି କୁହାଯାଏ। ତ ଜନ୍ମାଷ୍ଟମୀ ଦିନ ଆମେ ଫାଷ୍ଟ ମାନେ କୃଷ୍ଣ ଯେହେତୁ ଆମେ ଗୋପାଳ ଘରର ତ ଆମର ପ୍ର ଥମ ଦେବତା ହେଉଚନ୍ତି କୃଷ୍ଣ। ତ ତାଙ୍କୁ ଆମେ ପାଳନ କରୁ, ତାଙ୍କ ଯେହେତୁ ଜନ୍ମ ହେ ଥିଲେ ତ ଜନ୍ମାଷ୍ଟମୀ ପଣ ଆପଣଙ୍କ ଏରିଆରେ କେବେ ଜନ୍ମାଷ୍ଟମୀ ହୁଏ? ଆ ଆପଣଙ୍କ ଏରିିଆରେ କେବେ ଜନ୍ମାଷ୍ଟମୀ ପାଳନ ହୁଏ?
ହୁଁ।
ଆଚ୍ଛା।
ଆଉ ଜନ୍ମାଷ୍ଟମୀ କିଛି ପାଳନ କରାଯାଏ ସେ ବିଷୟରେ କିଛି? ହ୍ୟାଲୋ।
ହାଲୋ। ହାଲୋ।
ଜନ୍ମାଷ୍ଟମୀ ବିଷୟରେ କେମିତି କଣ କବା ନାଇଁ ନାଇଁ ଏଟା ନାଇଁ ବଟ ସୁବାଯାଉଚି ଏବେ? ।
ହାଲୋ।
ସୁବୁଚି କି?
ଓ ଅଧା ଖଣ୍ଡିଆ ହ୍ୟାଲୋ ହଁ କୁହନ୍ତୁ?
ଜନ୍ମାଷ୍ଟମୀ କେମିତି ପାଳନ କରାଯାଏ ତମ ଗାଁରେ ସେ ବିଷୟରେ ଜାଣିବାକୁ ଚାହୁଁଚି କୁହନ୍ତୁ?
ଦେଖନ୍ତୁ ମୁଁ ଜନ୍ମାଷ୍ଟମୀ ବିଷୟରେ କହୁଚି।
ହୁଁ।
। ଜନ୍ମାଷ୍ଟମୀ ହଉଚି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ। ଏହା ଆମ ହିନ୍ଦୁ ଧର୍ମର ଗୋଟେ ପର୍ବ ଯୋଉଟା କିି ଆମର ଭାଦ୍ରବ ମାସର ଶୁ କୃଷ୍ଣ ପକ୍ଷ ଯୋଉଟା କି କୃଷ୍ଣ ଜନ୍ମ ହେଇଚନ୍ତି କୃଷ୍ଣ ପକ୍ଷର ଅଷ୍ଟମୀ ତଥି ରେ ପଡ଼େ।
ହୁଁ।
ତ ଏଥିରେ ଆମର ଭଗବାନ ଶ୍ରୀକୃଷ୍ଣଙ୍କୁ ବିଷ୍ଣୁ ବିଷ୍ଣୁଙ୍କର ଅଷ୍ଟମ ଅବତାର ବୋଲି କୁହାଯାଏ।
ହୁଁ।
ମଥୁରାର ରାଜା କଂସ ତାଙ୍କ ଭଉଣୀ ଦେବକୀ ଆଉ ବାସୁଦେବଙ୍କୁ ବନ୍ଦୀ କରି ରଖିଥିଲେ ଆକାଶବାଣୀ ହୋଇଥିଲା ଯେ ଦେବକି ଅଷ୍ଟମ ସନ୍ତାନ କଂସର ବଧ କରିବେ। ତେଣୁ କଂସ ପ୍ରଥମ ଟା ସନ୍ତାନକୁ ହତ୍ୟା କଲା ଅଷ୍ଟମ ସନ୍ତାନ ଭାବେ ଶ୍ରୀକୃଷ୍ଣ ଜ ଜନ୍ମ ହେଲେ ତ ବାସୁଦେବ ତାଙ୍କୁ ଯମୁନା ନ ପାର କରି ଗୋକୁଳରେ ନନ୍ଦ ଓ ଯଶଦଙ୍କ ଘରେ ଛାଡି ଦେଇ ଆସିଥିଲେ। ତ ଯଶୋଦାଙ୍କର ମଧ୍ୟ କୌଣସି ପୁଅ ଝିଅ ଯେହେତୁ ନଥିଲେ ତ ସେ ମଧ୍ୟ ଭଗବାନଙ୍କୁ ପ୍ରାର୍ଥନା ପ୍ରାର୍ଥନା କରିଥିଲେ ତ ତା ପ୍ରତିି ବଦଳରେ ତାଙ୍କୁ ମଧ୍ୟ ଗୋଟେ କନ୍ୟା ଜାତ ଜାତ ହୋଇଥିଲା ତ ସେଇ କନ୍ୟା ଅ ଯେତେବେଳେ ଶ୍ରୀକୃଷ୍ଣଙ୍କୁ ନେଇକି ବାସୁଦେବ ଛାଡ଼ି ଦେଇଛନ୍ତି। ଯୋଉ କନ୍ୟାଟି ଜାତ ହୋଇଥିଲେ ତାଙ୍କ ହଉଛନ୍ତି ବିଜୁଳି କନ୍ୟା ତ ତାଙ୍କେ ନନ୍ଦକ ପାଖେ ଶ୍ରୀକୃଷ୍ଣଙ୍କୁ ଛାଡ଼ି ବିଜୁଳି କନ୍ୟାଙ୍କୁ ଧରି ପଳେଇ ଆସିଥିଲେ କାରଣ ସେ ଝିଅ ଯେତେବେଳେ ଜନ୍ମ ହେଲା ସେ କିଛି ମାନେ କିଛି କ ମାନେ କିଛି ରିଏକ୍ଟ ମାନେ କିଛି ଦଉନଥିଲେ ସେ ଭାବିଲେ କି ସେ ମରିଯାଇଛି କି କଣ ତ ଯେତେବେଳେ ସିଏ ଦେଲେ ବାସୁଦେବଙ୍କ ହାତରେ ବାସୁଦେବ ଆଣିଲେ ଆଣିଲା ପରେ କଂସ ଦେଖିଲା ଯେ ଝିଅଟିଏ ଜନ୍ମ ନେଇଛି, ତ ତାକୁ ମଧ୍ୟ ସେହିପରି ଭାବେ ମାରିବାକୁ ନେଲା ପରେ ସେ ବିଜୁଳି କନ୍ୟା ତାଙ୍କ ହାତ ହାତରୁ ଓହଳି ଯାଇ କହିଲେ କି ରେ ରେ କଂସ ତୁ ଯାହାକୁ ମାରିବାକୁ ଯାଉଛୁ ସେ ଏବେ ଅ ଗୋପପୁରରେ ବଢ଼ା ହବାକୁ ଯାଇଛି ଏମିତି କଣ କହିଲେ ମୁଁ ତ ଏତେ ବି କିଛି ଜାଣିନି ଯେତିକି ଜାଣିଛି କହୁଛି ତ ଜନ୍ମାଷ୍ଟମୀ ହେଉଛି। ହେଉଛି ସତ୍ୟ, ଧର୍ମ, ପ୍ରେମ ଓ ନ୍ୟାୟର ବିଜୟର ପ୍ରତୀକ ଏହି ଦିନ ଭକ୍ତମାନେ ଶ୍ରୀକୃଷ୍ଣଙ୍କ ଉପ ଉପଦେଶକୁ ସ୍ମରଣ କରି ଶ୍ରୀକୃଷ୍ଣଙ୍କ କଥା କରନ୍ତି ଆଉ କିଛି ଜଣ ପୂଜା ବି କରନ୍ତି। ତ ଉପବାସ ବି ରଖନ୍ତି ଘର ବା ମନ୍ଦିରକୁ ମନ୍ଦିରକୁ ସଜା ଯାଏ ଯେମିତି କିି ଅ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ପୂଜା ଆ ଆରତୀ ଆଉ ଭଜନ କରାଯାଏ ତାପରେ ଶିଶୁ ଶିଶୁଙ୍କୁ କୃଷ୍ଣଙ୍କୁ ଦୋଳିରେ ବସେଇ ଯୋଉ ଘର ମାନଙ୍କରେ ଛୋଟ ବାଳକୃଷ୍ଣ ବାଳକୃଷ୍ଣ ଆଣିକିରି ତାଙ୍କୁ ଦୋଳିରେ ବସେଇକରି ମାନେ ପୂଜା ବି କରାଯାଏ। ତାପରେ ଆମର ଏଇଠି କଣ ହୁଏ ଜନ୍ମାଷ୍ଟମୀରେ ମଧ୍ୟ ଦହି ଦହି ହାଣ୍ଡି ଭଙ୍ଗାଯାଏ। ହଁ। ଜନ୍ମାଷ୍ଟମୀ ରେ ଆମର ଦହି ହାଣ୍ଡି ଭଙ୍ଗାଯାଏ ନନ୍ଦୋତ୍ସବ ରେ ବି ଆମର ଦହି ହାଣ୍ଡି ଭଙ୍ଗାଯାଏ। ନନ୍ଦୋତ୍ସବ ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ ପର ଦିନ ଆମର ନନ୍ଦୋତ୍ସବ ହୁଏ। ସେଦିନ ସମସ୍ତେ ହଁ ସମସ୍ତେ ବେଶ ମାନେ ଧରନ୍ତି ଗୌଡ଼ ଗୌଡ଼ରୁଣୀ ତାପ କୃଷ୍ଣ ରାଧା ରାଧା ଆଉ ବଳରାମଙ୍କର ସବୁ ଭେଷ ଧରନ୍ତି ରାକ୍ଷସ ରାକ୍ଷସ କଂସ ସମସ୍ତ ସମସ୍ତ ସମସ୍ତଙ୍କ ବେଶ ଧରିକରି ଗାଁ ଗାଁ ବୁଲିକରି ସେମାନେ କିଛି ହଉନା କାହିଁକି ଠାକୁରଙ୍କ ପାଇଁ କିଛି ମାଗନ୍ତି। ତ ଆଉ ମାନେ ପିଲାମାନେ ନାଚ ବି କରନ୍ତି ଦହି ହାଣ୍ଡି ବି ଭାଙ୍ଗନ୍ତି।
ଆଚ୍ଛା ତମେ କୋଉ ଭେଷରୁ ନେଇଥିଲ ତେବେ
ମୁଁ
ହୁଁ ତମେ କିବେ ଟ୍ରାଏ କରଛ ଏସବୁ
ଆମର କେବଳ ପୁଅ ମାନେ ହିଁ ମାନେ ସବୁ ବେଶ ନିଅନ୍ତି। ତ ମୁଁ ଯେତେବେଳେ ଛୋଟ ହେଇଥିଲି ସେତେବେଳେ ମୁଁ କୃଷ୍ଣ ହେଇଥିଲି। ମାନେ ସେଟା ସ୍କୁଲରେ ସ୍କୁଲରେ ହେଇଥିଲି।
ହୁଁ ହୁଁ ବୁଝିଲି ତ ଆଉ ଜନ୍ମାଷ୍ଟମୀରେ ଘରେ କଣ ସବୁ ପିଠା ପଣା କଣ ହୁଏ।
ହ ଘରେ ମାନେ ଯୋଉମାନେ ଉପବାସ କରଥିବେ ସେମାନେ ପିଠା ପଣା କରନ୍ତି ତ ଆମର ଯେହେତୁ ପୂଜା ହୁଏ ଜନ୍ମାଷ୍ଟମୀରେ ଖାଲି କ୍ଷୀରି ହିଁ ମାନେ ପୂଜା କରାଯାଏ ଯେହେତୁ ଆମର ଅ ଘରେ ଯେତିକି ମାନେ ଆମେ ଭାଇ ଭଉଣୀ ଅଛୁ ଯାହାର ବି ଜନ୍ମଦିନ ପଡେ ଆମର ଅଛି ମାନେ ଆମର ଯୋଉ ଇଷ୍ଟ ଦେବତା ଅ ତାଙ୍କ ମେ ପ୍ରଥମେ କ୍ଷରି ପୂଜା କରାଯାଏ ତାପରେ ଆମେ ଯାହା କରୁ ତ ସେଇ ହିସାବରେ କୃଷ୍ଣଙ୍କର ଯେବେ ଜନ୍ମଦିନ ପଡେ ସେଦିନ ହିଁ ଖାଲି କ୍ଷିରି ହିଁ ହୁଏ
ଆଚ୍ଛା ଆଚ୍ଛା
ହୁଁ
ବହୁତ ବଢ଼ଆ
ଅଷ୍ଟମୀରେ ଆମେ ଭାଗବତ ଗୀତା କର୍ମ ଭକ୍ତି ସତ୍ୟ ନ୍ୟାୟ ଏଇସବୁ କର୍ମ ଏଇସବୁ ଉପରେ ଉପଦେଶ ପାଇଥାଉ ଦେଖନ୍ତୁ ଯଦି କିଛି ଯଦି ଆଗରୁ ଯଦି ପୂଜା ପର୍ବ ଥାଏ ତ ତାହାର ଉପଦେଶ ଆମକୁ ମିଳିଥାଏ ତା ପୂର୍ବରୁ ଆମକୁ କୌଣସି ଉପଦେଶ ମିଳିନଥାଏ ଯେମିତିକି ଦେଖନ୍ତୁ କାର୍ତ୍ତିକ ଅ ମାସରେ ତ ଖାଲି ଭାଗବତ ଗୀତ ହିଁ ପଢାଯାଏ ଗୀତ ହିଁ ପଢାଯାଏ ତ ଆଉ ଅନ୍ୟ ମାସରେ ପଢା ଯାଏନି କାହିଁକି କାରଣ ସେଇ ମାସରେ ହିଁ ଆମେ ଭଗବାନଙ୍କୁ ଡାକିବାକୁ ଯାଉ ତ ଆଉ କୋଉ ମାସରେ ଆମେ ଭଗବାନଙ୍କୁ ଡାକିବାକୁ ଯାଉନାହୁଁ
ସେମିତି
ଏଇଟା ଦେଖନ୍ତନ୍ତୁ ଯେହେତୁ ଆମର ପୂର୍ବ ପୁରୁଷ ମାନେ ଯାହା କରୁଥିବେ ସେଇଟାକୁ ଦେଖିକିରି ଆମେ ଏବେ ମଧ୍ୟ ସେଇଟା ହିଁ କରୁଛି ତ ଏମିତି ଗୋଟେ ଚାଲିଛି ତ ଚାଲିଛି ଚାଲିଛି ଆଗକୁ ବି ଚାଲିବ ତାର କିଛି ଗାରେଣ୍ଟି ନାହିଁ କିନ୍ତୁ ଭଗବାନଙ୍କୁ ତମେ ଯୋଉଠି ବି ଡାକ ଭଗବାନ ଶୁଣିବେ ସେ ଘରେ ହଉ ସେ ଯୋଉଠି ବି ଖାଲି ଏମିତି ନାଇଁ ଯେ ମନ୍ଦିର ଗଲେ ଭଗବାନ ଶୁଣିବ ଏମିତି ନାଇଁ ଯେ ସବୁ ତ ଆପଣଙ୍କ ଏଦି ଜନ୍ମାଷ୍ଟମୀ ପାଳନ କଛି
ହୁଁ ହୁଏ। ପ୍ରତ୍ୟେକ ନିଜର
ଅ ଆରି ଘର ଆଗରେ ମଧ୍ୟ, ମୂର୍ତ୍ତି କରିକିରି ପୂଜା ବି ମଧ୍ୟ କରୁଛନ୍ତି।
ଅ ଆପଣଙ୍କ ସେଇଠି ହୁଏ ଏମିତି
ନାଇଁ ଆମର ଯେହେତୁ ମନ୍ଦିରରେ ଠାକୁର ଅଛନ୍ତି। ତ ମନ୍ଦିରରେ ପୂଜା କରାଯାଏ। ଗାଁ ଜାକାରେ ଆମ ନି ଏଠି ବି ଆମର ମାନେ ଗଉଡ଼ ଘରର ଅଛନ୍ତି, ଲୋକ ଅଛନ୍ତି ସେମାନେ ସବୁ ଯାଆନ୍ତି କିନ୍ତୁ ପୂଜା କରା ଆଉ ଆମର ତ, ମାନେ ଆମ ମାନଙ୍କ ଯେହେତୁ ଘରେ ଅଛନ୍ତି ନା। ଠାକୁର ତ ଘରେ ହିଁ ପୂଜା କରାଯାଏ।
ଆଚ୍ଛା ଆପଣଙ୍କ ଘରେ ହି ପୂଜା କରନ୍ତି।
ହଁ ଘରେ।
ଆଚ୍ଛା ମନ୍ଦିର ଯାଇଚନ୍ତି, ପୂଜା କରିବାକୁ ନା ଯାଇନାହାନ୍ତି?
ମୁଁ ମନ୍ଦିର, ମନ୍ଦିର ମୁଁ ଯାଏ କେବେ କେମିତି?
ହୁଁ ବହୁତ ବଢିଆ।
ଆମର ତ, ଆମର ଯୋଉ ମନ୍ଦିର ଅଛି ରାଧାକୃଷ୍ଣ ମନ୍ଦିର, ତ ସେଠି ଆମର ଅଧିକାଂଶ ମାନେ ପିଲା କ୍ଷିରି ହିଁ ହୁଏ।
ହଁ- ହଁ। ଆଛା ଆଛା ବୁଝିଲି, ହଁ ଏଠି ବି ଆମର ଦହି ଭଙ୍ଗ ଦହି ହାଣ୍ଡି ଭଙ୍ଗାଯାଏ, ବି ସବୁ ଆଡେ ବୁଲନ୍ତି। ପ୍ରତ୍ୟେକ ଗୌଡ ଗୌଡୁଣୀ ଯାଇକି ମନ୍ଦିରରେ ପୂଜା କରନ୍ତି। ତାଙ୍କର ଗୋଟେ ଗୋଷ୍ଠୀ ହୁଏ, ଗୋଷ୍ଠୀରେ ପୂଜା କର ନ୍ତି ଏମିତି ବହୁତ ପୁରାଣିଅ ପ୍ରଣାଳୀ ଆଉ ପୁରୁଣା କଥାକୁ ନେଇ, ତାଙ୍କୁ ମାନନ୍ତି ପୂଜା କରନ୍ତି।
ନାଇଁ ଆମର ଗୌଡ ଗୌଡୁଣୀ ଯାଆନ୍ତି, ଆଉ ଅନ୍ୟମାନେ ବି ଯାଆନ୍ତି। ପୂଜା ବି କରନ୍ତି।
ହୁଁ- ହୁଁ।
ସମସ୍ତେ ଯାଆନ୍ତି ମାନେ ଗାଁ ରେ ଯେତେ ଅଛନ୍ତି, ମାନେ ସମସ୍ତେ ମିଶିକି ପାଳନ କରନ୍ତି।
ବହୁତ ବଢିଆ।
ହୁଁ।
କଣ ଦେବି କହିଲୁ?